ହଁ ହ୍ୟାଲୋ।
କଣ କରିୁଥିଲୁ?
ହ ଏଇଠି ଟିକେ ସାଙ୍ଗମାନଙ୍କ ସହ ଟିକେ ଆସିଥିଲୁ ମାର୍କେଟ ଆଡେ ଆଉ।
କୋଉ ମାର୍କେଟ ଯାଇଛ?
ଆମର ଏପଟେ ଗୋଟେ ଅଛି ମାର୍କେଟ ଅଛି ରାହାମା ମାର୍କେଟ ବୋଲି ଗୋଟେ ଅଛି। ଆମେ ସବୁ ସାଙ୍ଗେ ପିଲା ଆସିଥିଲୁ ମାର୍କେଟ ଆଡେ ଟିକେ ଆଉ। ଟିକେ କିଣା କିଣି କରିବୁ। ବୁଲାବୁଲି କରିବୁ ଆଉ।
ଓହୋ। ହଁ ଏ ସକାଳେ ଯାଇଛ? ହଁ
ହଁ ବା ଆମେ ଗଲୁଇଁ ଏଇ ପାଖାପାଖି ହବ ନଅଟା ପରଠାରୁ ଗଲୁଇଁ। ନଅ ଟାରୁ ଆସିଲୁ। ଏଇଠି, ଉଁ
ଅଇଖା କଣ ଦୋ ଖୋ ମଲ ସବୁ ଯିବ?
ହଁ, ଏଇଠି ଟିକେ ଅଛି ଗୋଟେ କଣ ଷ୍ଟାଇଲ ବଜାରରେ କଣ ସବୁ ଅଫର ଲାଗିଛି? ଆଉ ଭାବିଛୁ ସେଇଠିକେ ଯିବୁ ଟିକେ ଏମ୍ ବଜାର ଯାଇଥିଲୁ ସେଠି କାଇଁ କି ବାଗ ନଥିଲା ଡ୍ରେସ୍ ହେରିକା ଟିକେ ଆଣିବାର ଅଛି। ଗୋଟେ ଯିବାର ଅଛେ ତ ବୁଲାବୁଲି କରିବାକୁ ତା ପାଇଁ ସବୁ ସପିଙ୍ଗ
ଆମର ଟିକେ ଯିବାର ଅଛି କୋଉଠି କହିଲ ଯାଜପୁର ଫାଜଫୁୁର ସେପଟ ସେଇଟା ଟିକେ ଯିବାର ଅଛି ପିକନିକ୍ ରେ।
ଓ ବର୍ଷା ବର୍ଷା ଦିନିଆ ପିକନିକି।
ଉ ହଁ ବର୍ଷା ଦିନିଆ ଏମିତି ଗୋଟେ କ କରିଦେଲେ ଆଉ ଜଷ୍ଟ ଆଉ। କହିଲେ ଯିବା ବୋଲି ଆଉ ପଳେଇବା କଥା ଆଉ।
ହଁ ଯିବ ବୁଲି ଆସିବା ଆଉ।
ହଁ। ଏଇ ବୁଲି ଦେ ଆସିବା କଥା ଆଉ। ଏ ସବୁ ସପିଙ୍ଗ ଯାଇଛୁ ଆଉ, ଉଁ।
ରୋଷେଇ ସାରିକି ଆଇଛ?
ନାଇଁ ନାଇଁ ରୋଷେଇ କଣ କରିବା ଆଉ କେତେବେଳେବା। ମୁଁ ଆମେ ଏଇଠିକି ସକାଳୁ ମୁଁ ଖାଲି ବାସ ଟିକେ ଛତୁଆ ପିଇ ଦେଇେକି ପଳେଇ ଆସିଲି ନଅଟା ବସରେ ଆମେ ଆସିଲୁ ସବୁ ସାଙ୍ଗ ପିଲା। ବସ ରେ ପଳେଇ ଆସିଛୁ ଏଠି ଟିକେ ଆଜି ଟିକେ ବିରିୟାନୀ ଫିରିଆନି ଟିକେ ଖାଇବୁ। ତାପରେ ଯିବୁ ଆଉ। ହଁ ବିରିୟାନୀ ଖାଇବାକୁ ବହୁତ ଭଲ ଲାଗେ ଆଜି ଆଇଛି ମାନେ ବଜାର ଆଇଛି ମାନେ ଯେମିତି ହେଲେ ବି ବିରିୟାନୀ ଫିରିୟାନୀ ଟିକେ ଖିଆ ହବ ଟିକେ ନହେଲେ ହବନି ବା।
ହୁଁ ଆଉ କଣ ସପିଂ କରିବ ନା ଖାଲି
ନାଇଁ ନାଇଁ ଆମର ବହୁତ ସାରା ଜିନିଷ ସପିଙ୍ଗ କରିବାର ଅଛି ଯେମିତି କିି ଖ ସ୍କାପ୍ ହଉ ଆଉ ଡ୍ରେସ୍ ତ ଯେମିତି ହେଲେ ଦିହଳ ଡ୍ରେସ୍ କିଣା ହବ ସବୁ ଅଣାମେଣ୍ଟସେ ସବୁ କିଣି ନବୁ ଆଉ।
ହଁ, ହଁ, ହଁ।
ବୁଝିଲ
ରାହା ମାରେ ସେମିତି ଗୋଟେ ମେଳା ପଡ଼େ ମକର ମେଳା କହିବା ପଡିଛି।
ମକର ମେଳା ଆ ହଁ ବା ଆମେ ଆଉ କଣ ପାଇଁ ଆଇଛୁ କି?
ସେ ମକର ମେଳା ବୁଲିବାକୁ ଆଇଛ?
ମାନେ ଏକାଥରରେ ଡ୍ରେସ୍ ପଟା କିଣିବ ଆଉ ଯୋଉ ସବୁ ଟେସେନାରି ଜିନିଷ କିଣିଥାନ୍ତୁ ତା କୁ ସବୁ ଯିବୁ ସେଇଠି ମକର ମେଳା ପଡ଼ିଚି। ଭଲ ସେଇଠୁ ସବୁ ସେଠି ନହେଲେ ଆଉ ବିରିୟାନୀ ଫିରିୟାନ ଆଉ କଉଠି ଖାଇବ ଆଉ। ସେଇଠିକି ଆସଛୁ ବୁଲାବୁଲି କରିବୁ ମକରମେଳା ଏକାଥରେ ଦୁଇ ପଟିଆ ହେଇଯିବ ଆଉ। ବୁଝିଲ।
ହଁ ଯାତ୍ରାବୁଲି ଦେଇକି ଯିବା ଆଉ।
ହଁ ଏଇଠି ବା ମକର ମେଳା ପୁରା ବହୁତ ଧୁମଧାମ ରେ ପାଳନ କରାଯାଏ।
ଓ ଯାତ୍ରା ବା କାଳେ ମୁଁ ଶୁଣିଛି ଯାତ୍ରା ବି ହୁଏ।
ଆ ହଁ ହଁ ଯାତ୍ରା ହୁଏ ରାତି ଯାଇକି ଅପେକ୍ଷା କରିବୁ ରାତି ହୁଏ। ନଅଟା ପର ଠାରୁ ନଅଟା ସାଢ଼ ନଅଟା ପର ଠାରୁ ହୁଏ ଏଠି।
ଗରମ୍----ଖରା ଦିନିଆ ଖରା ହଉଛି।
ଯିବୁ ତ ହେଇଗଲା ନା ଆମର ଆଉ ଚାରିପ୍ ଦିନ୍‌ ରହିଲା, ଆମ ଟ୍ରିପ୍ ରହିଲା ଆଉ ଚାର୍ ଦିନି, ଆଉ ନ ଗଲେ। ଏବେଠୁ ଶପିଙ୍ଗ୍ ନ କଲେ ଆଉ।
ଯା---ପୁର୍ ରେ ନୂଆ ନୂଆ ଜେଗା ସବୁ ଅଛି ବୁଲି ଯିବା ପାଇଁ?
ହଁ, ବୁଲି ଯିବା ପାଇଁ ଅଛି। ଏମାନେ କ'ଣ କହୁଛନ୍ତି ଫାଷ୍ଟେ ଟିକେ ଯିବା ୱାଟର୍ ପାର୍କ ଯିବା, ୱାଟ ପାର୍କ ରୁ ଯାଇକି।
ଭୁବ୍ନେଶ୍ୱର ର ୱାଟର୍ ପାକ୍।
ହଁ, ସେଇ ୱାଣ୍ଡେଲା ଟିକେ ଫାଷ୍ଟ ଯିବୁ। ଫାଷ୍ଟେ ୱାଣ୍ଡେଲା ଯାଇକି, ତା'ପ ଯାଇକି ସେଠୁ ଯିବୁ।
ଣ୍ଡେଲା କେବେ ଯାଇଚ?
ନା ନା, ମୁଁ ଯାଇନି। ଆଜି ଫାଷ୍ଟ୍ ଟାଇମ୍ ପାଇଁ ଯିବି ବା। ଯାଇନି କେବେ, ଆଜି ଫାଷ୍ଟ୍ ଟାଇମ୍ ପାଇଁ ଯିବି। କିନ୍ତୁ ଦେଖିଚି, ୟୁଟୁବ୍‌ ଫ୍ୟୁଟୁବ୍ ସବୁ ତା ଟା ଅଛେ। ମୁଁ ସବୁ ଦେଖି ବଢ଼ିଆ ଜାଗା ସେଟା କୁଆଡ଼େ।
ହୁଁ ହୁଁଁ।
କିତୁ କଟକ୍ ର ଉଁ
ଙ୍କ କଇଲ?
ମୁଁ, କଇଲି କଟକର ନିଶୁଣି ପା---ରେ କ'ଣ ଗୋଟେ ଅଛି। ସେଇ ୱାଣ୍ଡେଲା ଟାଇପ୍ ର ୱାଟର୍ ପାର୍କ ଏଠିକି ମୁଁ ଯାଇଥିଲି।
ଭୁବ୍ନେଶ୍ୱର୍ ୱାଣ୍ଡେଲା ଠାରୁ ଟିକେ ଛୋଟ ୱାଟର୍ ପାର୍କ ହବ। କିନ୍ତୁ ଭଲ ସବୁ ସିଟିଙ୍ଗ୍, ୱାଟର୍ ମାନେ ପାଣି ସବୁ ତମ ଡ୍ରେସ୍‌ କୋଟ୍ ଦେବେ, ତମେ ପିନ୍ଧା ପିନ୍ଧି ସେଠି କରିବ। ଆଉ ଜଣିକିଆ ଫିସ୍‌ ଆଠଶ୍ ଟଙ୍କା ମାନେ ଜଣିକିଆ ତମ ଟିକେଟ୍ କରା ହବ। ତମର ଆଠଶ୍ ଟଙ୍କା ଟିକେଟେ, ବୁଜିଲ। ହାତେରେ ଗୋଟେ ଦେବେ ତମକୁ। ମାନେ ଟିକେଟ୍ କଲ ବଲି ତମକୁ ହାତରେ ଗୋଟେ ଗ୍ଲୋବ୍ସ ଟାଇ ଦେବେ ମାନେ ବା ଟାଇପ୍ ର ତମେ ତାକୁ ପିନ୍ଧିବ, ଆଉ ସେଠି ଯାଇକି ସବୁ ମାନେ ପାଣିର ମ ଜା ନବ, ବୁଡ଼ିବ, ତା'ପରେ ହଉଚି ତା'ର ଅଛି, ସ୍ଲିପର୍ ଗୁ---ସବୁ ଅଛି। ତମେ ସେଠି ସ୍ଲିପର୍ ୟୁଜ୍ କରିବ, ତା'ପରେ ଭୁତିଆ କୋ ଠରୀ ଅଛି ଗୋଟେ, ସେଟିକି ଯିବ। ଏ ଜଗତ୍----ନୁହଁ, କଟକର ନିଶୁଣି ପାଖେ ଜାଗାଟା ସେଇଠି ଆଉ। ସେଇଟା ମୁଁ ଯାଇଥିଲି ଏଇ ଖରା ଦିନେ, ଏଇ ହବ ଦି ମାସ୍‌, ଦି ମାସ୍‌ ବି ନୁହଁ ଦେଢ଼ ମାସ୍‌ ହବ ଯାଇଥିଲି।
ଭୂତିଆ କୋଠି।
ହଁ, ସେଇଟା ସେଇ ମାନେ କଟକର ୱାଟର୍ ପାର୍କ ର ସେଇରା ୱାଟର୍ ପାକେ ରେ କରା ହେଇଚି ପଠିଆପଠି ମାନେ ଏନ୍ଜୟ କରବା ବୋଲି। ହଁ ହଁ, ସେଇ ସେଇଠିକି ନେଇ ଆଇଚି। ବହୁତ ଭଲ ଜାଗାଟା। କେବେ ଥରେ ବୁଲି ଯିବ? ମସ୍ତ ହେଇଛି ସେ ଜାଗାଟା।
ଗଲେ ଥରେ ହବ।
ହଁ କାରଣ କଣ କହିଁଲ? ଏ କଟକର ନିଶୁଣଟା ଟିକେ କମ୍ ପ୍ରାଇସର ରହୁଛି। ଆ ର ଆଠଶହ ଟଙ୍କା ରହୁଚି। କଟକରେ କିନ୍ତୁ ଭୁବନେଶ୍ଵର ୱାଣ୍ଡ୍ରେଲା ଟା ପନ୍ଦରଶହ ଟଙ୍କା।
ହୁଏ ତ
ହଁ।
କଣ? ଓହୋ।
ହ
କବାଟ ଆଉଜି ଦେଇଚି।
ହ୍ୟାଲୋ।
ହଁ।
ନାଇଁ, ଏପଟେ ଜଣେ ଡାକିଲେ ତ ମୋତେ।
ଉଁ ହୁଁ ହୁଁ।
ଘର କଥା।
ହଁ ବା ଘର କଥା ଆଉ। ଆଗ ତ ସାଡେ କାମ ନ କଲେ ହବନି ଆଉ।
ନାଁ ନାଁ।
ହଁ।
ଆଉ।
ଆଉ କଣ? ଏଇଆ, ତାର ପ୍ରାଇସ୍। ସେ ୱାଣ୍ଡ୍ରେଲାର ପ୍ରାଇସ୍ ହେଉଛି, କେତେ କହିଲ ଜଣିକିଆ ଟିକେଟ୍ କରିବ ଦେଢ ହଜାର କିନ୍ତୁ କ କଟକରେ ଯଉଁଟା ସେଇଟା ହଉଛି ଆଠଶହ ଟଙ୍କା। ଆଉ।
ହଁ, ଟିକେ ବୁଲିକି ଆସିବେ ଆଉ।
ହଁ କିନ୍ତୁ ୱାଣ୍ଡ୍ରେଲା ଟା ଯାଉଛୁ ୱାଣ୍ଡ୍ରେଲାଟା ଭଲ ବିଲି ଆଉ। ବୁଝିଲେ ଆଜ୍ଞା।
ହୁଁ, ହଁ।
ସେଇଟା ଯାଇକି ଭୁବନେଶ୍ଵର ଦେଇକି ଯିବୁ ଯାଜପୁର ଯିବୁ।
ମୁଁ କଇଲି କାଲି ଆମ ବସରେ ଆସିବ, ନା କୋଉଥିରେ ଆସିବ।
ନାଇଁ ନାଇଁ ବୋଲର କରା ହେଇଛି।
ତଳେ ଆମ ସବୁ ବୋଲର ଦେଇ ଦେଇଚ।
ନାଇଁ, ରାହାମା ଯାଇଚି ବସରେ। ହେ। ରାହାମା। ନା, ମୁଁ ଭାବିଲି ତମେ ପଚାରୁଛ ବୋଲି ଭୁବନେଶ୍ଵର ଆମେ ଯାଇଛୁ ଯିବୁ ବୋଲି ଟ୍ରିପ୍ ରୁ।
ମାନେ ବସରେ ଯାଇଛ ଟି। ବସରେ ଆସିବ ବୋଧ।
ହଁ ଏ ସକାଳ ବସରେ ଯାଇଛୁ। ବସରେ ଯାଇକି ଆମେ ହଉଚି, ଆସିବୁ କେତେଟା ବେଳେ ସେଇ ଚାରିଟା ପାଖାପାଖି ଆସିବୁ ଆଉ। ବୁଲାବୁଲି ସାରିକି ଖିଆପିଆ କରି ଚାରି ପାଞ୍ଚ ଜଣ ଯାଇଛୁ ନା ସମସ୍ତଙ୍କୁ ସ ପିଙ୍କ କୁହନା ସେ ଯୋଉ ମହଲ ରେ ମାନେ ଇଏ ଆକୁ ଦେଖୁଛି ସିଏ ତାକୁ ଦେଖୁଛି ଏଇଟା ହଉନି ଝିଅ ପିଲା ତ ଜାଣିଥବ
ହଁ ମହଲ ରେ ଥରେ ତ ପଶିଗଲେ ବାହାରିବାକୁ ଆଉ ଇଚ୍ଛା ହବନି ଆଉ
ହଁ ତାପରେ ଆମ ଝିଅ ପିଲାଙ୍କର ନେଚର ତ ତମେ ଜାଣିଥିବ ଆଉ
ହଁ ଆଉ
ଦେଓଗାଁ କଣ ଥିଲା
ଥରେ ପଶିଗଲା ଭାରି ମାନେ ସେ ଭିତରେ ପଶିକି ରହିବ
ହଁ ଏଇଟା ପସନ୍ଦ ହଉନି ସେଇଟା ହଉନି କଲର ଏଇଟା ଭଲ ଲାଗୁଛି କି ସେଇଟା ଭଲ ଲାଗୁଛି ଏ ତ ବଛା ବୁଛି ଇଏ ସିଏ କଲା ବେଳକୁ ତ ଝିଅ ପିଲା ନା ପୁଣି ଷ୍ଟେସନାରୀ ଅଛି ଆମେ ଏଯାଏ ଡ୍ରେସ ଦେଖୁଛୁ
ହଁ ଆମର କିନ୍ତୁ ସବୁ ସପିଙ୍ଗ ଆମେ ଅନଲାଇନରେ କରିଦଉ
ଅନଲାଇନ ରେ କରିଦିଅ ନା
ଓଁ ଆଉ ଦୋକାନକୁ କେତେଳେ କିଏ ଯିବ ସେଥିପାଇଁ ଆମର ସବୁଜାକ ସପିଂ ଆମେ ଅନଲାଇନରେ କରିଦଉ ଆଉ
ହଉ ଭଲ ଅନଲାଇନରେ କରିଦବ କିନ୍ତୁ ଭଲ ବା
ମାନେ ଭଲ ଅଫର ଥାଏ ଗୋଟେ ଗୋଟେ ଭଲ
ହଁ ହଁ ହଁ ଏଇଟା ପସନ୍ଦ ନହେଲେ ରି ତନୁ ଏଇଟା ପସନ୍ଦ ନହେଲେ ରିଟଣ କରିଦବ ତମ ପାଖକୁ ତମ ପଇସା ପଳେଇ ଆସିଲା ଜିନିଷ ବି ଚାହିଁବ ଯଦି ଆଉ ଗୋଟେ ଭଲ ଯାହାକୁ ବଡ ସାଇଜ ଛୋଟ ସାଇଜ ହଁ ବାଢ ହଁ ଗରମ ଖାଇବି ଓ ହୋ
ବସ୍ ହୁଁ
ଓହୋ ଆଉ ରୋଷେଇବାସ କରିସାରିଲେଣି
ହଁ ରୋଷେଇ ସରିଲା ଆଜି ରୋଷେଇ ହୋଇଛି ଭାତ ଆଉ ଭାତ ଡାଲମା
ଓହୋ
ହଉ ମାଛ ତରକାରୀ
ହୁଁ ହୁଁ ଆଉ ମୁଁ ଭାବୁଥିଲି ଏଇ ଯୋଉ କଣ କହିଲ ଏଇଠି ମେଳାକୁ ଆସିଥିଲି ଆଉ ତମ ପାଇଁ କଣ ନେଇଥାନ୍ତି କି
ନା ମ କହିଥିଲେ ଆମେ ଟିକେ ବୁଲି ଆସିଥାନ୍ତୁ
ହଁ ମୁଁ କହିଥିଲେ ଆସିଥାଆନ୍ତ ତମେ ତ ଅ ଥରେ ଏମିତି ଥରେ କହିଥିଲି ତମେ କହିଲ ଘରେ ଏମିତି କିଛି ପ୍ରୋବ୍ଲେମ ହେଇଛି ତମେ ଆ ସିଲନି ଆଉ ମୁଁ ଭାବିଲି ତମ କଥା ତମେ ତ ଅନଲାଇନ ବାଲା ତମେ ତମେ ଆଉ ଆମ ସାଙ୍ଗରେ ଅଫଲାଇନ୍ ସପିଂ କରିବ କି
କରିବା ମେନ ଟେ ଓଲଟିଆ ମାଛ କଣ୍ଟିଆ ଦେଖିଥାନ୍ତୁ କଣ ନାଇଁ ଆଣିଥାନ୍ତୁ ଆମ ସପିଙ୍ଗ ପାଇଁ ଆମ ପୁଅ ପାଇଁ ସପିଂ କରି ଆଣିଥାନ୍ତୁ ଆଉ
ଅ ମାନେ ମକର ମେଳା ଟିକେ ବୁଲିଥାନ୍ତ ଆଉ ପୁଅକୁ ଟିକେ ଆଣିକି ଆଉ
ନାଇଁ ସେ ଯୋଉ ଷ୍ଟାଇଲିସ୍ ବଜାର ନାଇଁ ସେଇଠୁ ଟିକେ ଯାଇକି ପୁଅ ପାଇଁ କଣ ଜିନିଷ ଆଣିଥାନ୍ତୁ
ଆଚ୍ଛା ଆଚ୍ଛା ଆଚ୍ଛା ହଉ ମୁଁ କଉନ ମୁଁ ହୁଁ ହୁଁ ମୁଁ କୋଉଦିନ ଗୋଟେ ବେଳ ବାହାର କରିକି ମୁଁ ସ୍କୁଟି ନେଇକି ଯିବି ତମ ଘରକୁ ଆମେ ତମର ଅ ତମ ପୁଅଙ୍କର ମୋର ଯିବା ଆଉ।
ଯାଇକି ବୁଲି ଆସ ବୁଲି ଆସିଲେ ହବ ଆଉ।
ହଁ।
ଆଁ।
କଣ କହିଲ?
ମୁଁ କହିଲି ଏମ୍ ବଜାରରେ କିଛି ନାହିଁ ଏମ୍ ବଜାରରେ କିଛି ନାହିଁ। ଜମାରୁ ବି ଭଲ ଜିନିଷ ନାହିଁ ଷ୍ଟାଇଲ ବଜାରରେ ଭଲ ଭଲ ଜିନିଷ ଭଲ ଭଲ ସବୁ ଡ୍ରେସ୍ ଠାରୁ କସ୍ମେଟିକ ଠାରୁ ଆରମ୍ଭ କରି ସବୁ ମାନେ
ଆଜ୍ଞା ସେ ବଜାରରେ ସବୁ ଖେଳନା ସବୁ
ଛୋଟ ପିଲାଙ୍କର ତ
ହଁ ହଁ।
ହଁ ହଁ ଖେଳନା ଅଛି ନା ଅଛି। ଭଲ ଭଲ ସବୁ ଖେଳନା ଅଛି।
ଲେଖିବା ପାଇଁ ଏ ବି ସି ଡି ୱାନ୍ ଟୁ
ତା ଅପେକ୍ଷା ନାଇଣ୍ଟି ନାଇନରେ ଭଲ ରହିବ ଖେଳନା।
ନାଇଣ୍ଟି ନାଇନରେ କଉଠି ତିର୍ତୋଲ ର।
ହଁ ତିର୍ତୋଲ ର ନାଇଣ୍ଟି ନାଇନରେ ସବୁ ଭଲ ଭଲ ଅଛି ତାର ନାଇଣ୍ଟି ନାଇନରେ ଖେଳନା ସବୁ ଯୋଉ ସବୁ ଖେଳନା ଅଛି